ହ୍ୟାଲୋ
ଶୁଭ ସକାଳ ଭାଇ।
ଶୁଭ ସକାଳ ଭଲ ଅଛନ୍ତି?
ଭଲ ଅଛି, ଆପଣ ଭଲ ଅଛନ୍ତି?
ହୁଁ ଭଲ ଅଛି ଆଉ ସବୁ ପରିବାରରେ ସବୁ କେମିତି ଅଛନ୍ତି? ଭାଇ, ଭଉଣୀ, ମା, ବାପା
ହଁ ସମସ୍ତେ ଭଲ ଅଛନ୍ତି। ବାପାଙ୍କ ଦେହ ଟିକେ ଏମିତି ଟିକେ ଭଲ ନାହିଁ ଆଉ ଆପଣଙ୍କ ଘରେ ଭଲ ଅଛନ୍ତି ସମସ୍ତେ?
ହଁ ସବୁ ଭଲ ଅଛନ୍ତି ବାପାଙ୍କ ଦେହ କଣ ହେଅଛି?
ଏମିତି ଟିକେ ପାରାଲିସିସ୍ ହେଇଯାଇଛି ଆଉ ଏବେ ଟିକେ ଟିକେ
ଆଚ୍ଛା, ଆଛା, ଆଚ୍ଛା, ଆଚ୍ଛା ତାଙ୍କୁ ଟିକେ ଏକ୍ସରସାଇଜ କରିବାକୁ ଟିକେ ବ୍ୟାୟାମ ଟିକେ କରିବାକୁ ଚେଷ୍ଟା କର। ବୁଝିଲ?
ଆଜ୍ଞା ସକାଳ ହେଲେ ଚାଲିକି ତ ଯାଉଛନ୍ତି।
ଆଚ୍ଛା, ଆଚ୍ଛା ହଉ ଠିକ ଅଛି ଭଲ। ଆଉ ଖାଇବା ପିଇବା କଣ କରୁଛନ୍ତି?
ଆମର ତ ମୁଁ ଜଳଖିଆ ଖାଇଥିଲି ପକୁଡି ହେଇଥିଲା ଏବେ ରୋଷେଇ ଚାଲିଛି। ଆପଣଙ୍କର ରେ ନାଣିଁ?
ହଁ ମୋର ଖାଇବା ପିଇବା ସରିଗଲାଣି। ଆପଣ ଖାଇବା ପିଇବାରେ ଟିକେ ସକାଳୁ ମାନେ ଚେଷ୍ଟା କରନ୍ତୁ ତେଲ ଜିନିଷ ନ ଖାଇକି ପକୁଡି, ବରା ଏ ଭଳିଆ ଜିନିଷ ନ ଖାଇକି ଯେମିତି କିି ହେଇଗଲା ଆମର ସାଧା ସିଧା ଜିନିଷ ଇଡଲି ହେଇଗଲା, ଚକୁଳି ହେଇଗଲା କିମ୍ବା ଚୁଡା ହେଇଗଲା ଛତୁଆ ହେଇଗଲା ଟିକେ ଦହି ପକେଇକି ଏ ଜିନିଷ ଗୁଡା ଖାଇଲେ ଆପଣଙ୍କର ପେଟ ବି ଭଲ ରହିବ ମନ ବି ଭଲ ଲାଗିବ ଦିନ ବି ଭଲରେ କଟିବ। କେବେ କେମତି ଟିକେ ଇଚ୍ଛା ହେଲା ପକୁଡି, ପକୁଡି ଖାଇଦେବେ। ଚଳିବ କିଛି ଅସୁବିଧା ନାହିଁ। କିନ୍ତୁ
ହଁ
ବହୁତ ଥର ମାନେ ଚେଷ୍ଟା ଖାଇବାକୁ ବୁଝିଲେ ନା ସକାଳ ଖାଇବାଟା ଆମର
ଆଜ୍ଞା
ଦେଖନ୍ତୁ ମୁଁ ବହୁତ ସାରା ସାରା ଭୋକରେ ଥାଉ ଦେଖିବାକୁ ଗଲେ ଆମେ ପାଖାପାଖି ବାର ଘଣ୍ଟା ଭୋକରେ ରହୁଛୁ ବୁଝିଲେ? ଯାହା ରାତିରେ ଆମେ ନଅଟା କି ଦଶ ଟାରେ ଖାଇଥାଉଛେ ପୁଣି ସକାଳ ସାତଟା ଆଠଟାରେ ଖାଉଛେ। ତ ପ୍ରଥମ ଖାଦ୍ୟ ଟା ଆମ ପେଟକୁ ଟିକେ ଭଲ ଗଲେ ଭଲ ଆଉ। ବୁଝିଲେ ନା ସିଏ ଆପଣଙ୍କର ଇଏ ହଜମ କ୍ରିୟାରେ ବହୁତ ସାହାଯ୍ୟ କରିଥାଏ ସକାଳ ଖାଦ୍ୟଟା ପ୍ରଥମ ଖାଦ୍ୟଟା ବୁଝିଲେ ଆଉ କୁନ୍ତ
ଆପଣଙ୍କ କଣ ଖାଇ
ଆଉ ଆପଣଙ୍କୁ ସବୁ କଣ ପସନ୍ଦ ସବୁ ମତେ ମୁଁ ଖାଇଛି ସକାଳୁ ଇଡଲି ଖାଇଛି ଏବଂ ଟିକେ ନଡ଼ିଆ ଚକାଇ ଏବଂ ଚଟ ତା ସହିତ ଦହି ଦୁଇ ଚାମଚ ଖା ଫା ଗୋଟେ ଗରମ ପାଣି ଗଲାଷ୍ଟ ବୁଝିଲେ ନା ଗରମ ପାଣି ଗ୍ଲାସ ଟା ପିଇଲେ ଆପଣଙ୍କର
ପାଗ କେମିତି ଦେଇଛି ଆଜି
ପାଗଠି ବହୁତ ଭଲ ଦେଇଛି ଟିକେ ମେଗୁଆ ଅଛି ଟିକେ ଖରା ଅଛି ଏମିତି ମିଶ୍ରିତ ପାଗ ରହିଛି କିନ୍ତୁ ଗରମ କମିବାକୁ ନାହିଁ ବୁଝିଲେ ନା ବର୍ଷା ଦିନ ଆସିକି ଏତିକି ଦିନ ହେଲାଣି କିନ୍ତୁ ଗରମ କମୁନି ଆପଣଙ୍କର ସେଠିପାଗ କେମିତି ଦେଇଛି
ପଟ ସକାଳୁ ଏମିତି ମେଘ ପାଗ ଦେଇଥିଲା କିନ୍ତୁ ବତ୍ତ ଗରମ ହଉଚି ବହୁତ ଖରା ହଉଛିି
ଆଚ୍ଛା ଆଚଛା ହଁ ବା ଏତେ ଏଇ ବର୍ଷ ବର୍ଷା ଆସିବାରେ ଏତେ ଲେଟ୍ ହେଲାଣି ମାନେ ମୌସୁମୀ ପଳ ଆସିଲାଣି କିନ୍ତୁ ବର୍ଷା କାହିଁକି ହଉନି ତାର କାରଣ କିଛି ଜଣା ପଡୁନାହିଁ ବହୁତ ଦିନ ହେଇଗଲା ନାଇ
ହଁ ତାପମାତ୍ରା ବି ବହୁତ ପରିମାଣରେ ହଉଛି
ହଁ ସତ କଥା କହିଲେ ତାପମାତ୍ରା ତ ବହୁ ପରିମାଣର ବୃଦ୍ଧି ଘଟିଛି ଆପଣ ଯଦି ପାଞ୍ଚ ଦଶ ବର୍ଷ ତଳକୁ ଯିବେ ତ ତାପମାତ୍ରା ଏତେ ବଢି ନଥିଲା ବୁଝିଲେ ନା ଏ ତାପମାତ୍ରା ମାତ୍ରା ବହୁତ ଅଧିକ ବଢି ଯାଇଛି ଗରମ ପ୍ରବଳ ହେଉଛି
ଏବେ ତ ବହୁତ ମାନେ ଗଛ ବି କାଟି ଦଉଛନ୍ତି ଉ ମାନେ ଆଗରୁ ବହୁତ ଘଞ୍ଚ ଜଙ୍ଗଲ ହେଇଥିଲା କିୁ
ହଁ ହଁ
ମୁଁ ତ ଏତେ ବି ରୋଷେଇ କଲିି
ଆଚ୍ଛା
କିନ୍ତୁ ଘରେ ଘରେ ଏମିତି ଭାତତାଲି ତରକାରୀ ଏମିତି ଭଚା ମୁଁ ଟିକେ ସାଧା ଖାଏ ତ ସେଥିପାଇଁ ମୁ ସାଧା କରେ ଆମିଷ କିଛି କରେନି
ଆଚ୍ଛା ଆପଣ ଆମିଷତେ ଖାଆନ୍ତିନିେ
ନା ମୁଁ ଆମିଷ ଖାଏନି କ୍ଷୀର ଜିନିଷ କିଛି ଖାଏନି
ଦହି କ୍ଷୀର ଜିନିଛ କାନ୍ତି ଆଛ ଆଉ କଣ ବନାନ୍ତି ରୋଷେଇରେ ଆପଣଙ୍କୁ ଆଉ କଣ ଭଲ ଲାଗେ ଶାଗ ବିଭିନ୍ନ ପ୍ରକାର ତରକାରୀ କିଛି ତ ଗୋଟେ ଭଲ ଲାଗୁଥିବ ବନେଇବାକୁ କିମ୍ବା ଖାଇବାକୁ
ହଁ ମତେ ଆଳୁରେ ଯାହା କରାହେଇଥିବ ମତେ ତାହା ସବୁ କିଛି ଭଲ ଲାଗେ ଆଳୁ ଭର୍ତା ଆଳୁଳୁ ତ ତରକାରୀ ଆଳୁ କଷା ଆଳୁର କିଛି ବି
ଆଚଛା ବନେଇବାକୁ କଣ ଭଲ ଲାଗେ ଆଳୁରେ
ଆଳୁରେ ମତେ ଆଳୁ ଭର୍ତ୍ତା କରିବା ପାଇଁ ବହୁତ ଭଲ ଲାଗେ
ଆଚ୍ଛା କେମିତି ବନାନ୍ତି।
ଆଳୁକୁ ତ ପ୍ରଥମେ ମୁଁ ତାକୁ ଦୁଇ ଫାଳ କରିକି ସିଝେଇ ଦିଏ। କଡ଼େଇ ରେ ପାଣି ଗରମ କରିଦିଏ ତାପରେ ଆଳୁ ପକେଇ ଦିଏ। ତାପରେ ସେଟା ସିଝି ଗଲା ପରେ। ନାଇଁ ତାପରେ ସେଇଟା ସିଝେଇ ଦବୁନି କି ତାପରେ ତାକୁ ଆଣିକି ତାକୁ ଧୋଇବୁ।
ଆଛା ତାପରେ।
ତାପରେ ତାକୁ ଗୋଟେ ଏମିତି ସେ ଗୋଟେ ବେଲାରେ ଆଣିବୁ ତାକୁ ଧୋଇ ସାରିଲା ପରେ ଆଣିବୁ ତାକୁ ଚଟିକିବୁ ତାପରେ ସେଠିରେ ଲୁଣ ପକେଇବୁ ତାପରେ ପିଆଜ କୁ ଛୋଟ ଛୋଟ ପିସ୍ କରିକି କାଟିଥିବେ ତ ସେଇଟାକୁ ଅଲଗା ରଖିଥିବି ଆଉ ଲଙ୍କା ବି ଅଲଗା ରଖିଥିବି ଖାଲି ସେଠାରେ ମୁଁ ଲୁଣ ପକେଇଥିବେ ତାପରେ ଗ୍ୟାସ୍ ଅନ୍ କରିକି କଡେଇ ବସେଇବି ତେଲ ପ ପକେଇବି ତାପରେ କିଛି ଫୁଟୁଣ ଦେବି ତାପରେ କଞ୍ଚା ଲଙ୍କା ଆଉ ପିଆଜ ପକେଇବି। ସେଇଟା ଯେତେବେଳେ ସିଝି ଆସିବ ତାପରେ ମୁଁ ଆଳୁ ଟାକୁ ପକେଇଦେବି। ତାପରେ ତାକୁ ଘାଣ୍ଟୁଥିବି ଦିନେ ଏମିତି କରୁ କରୁ ପୁଡେଇ ଦେଇଥିଲି।
ଆରେ ବାଃ ବହୁତ ବଢିଆ ବହୁତ ବଢିଆ। ଆପଣ ବହୁତ କିଛି ଜାଣିଛନ୍ତି ଆଉ କଣ କିଛି ଜାଣୁନି ବୋଲି କହୁଥିଲେ ରୋଷେଇରେ। ଆଳୁ ନିଶ୍ଚୟ କେବେ ଗୋଟେ ଆପଣଙ୍କ ହାତର ଆଳୁ ଆମେ ଖାଇବା ପାଇଁ ଚେଷ୍ଟା କରିବୁ। ବୁଝିଲେ ନା ଆପଣ ନିଶ୍ଚୟ ଭଲ ବନଉଥିବେ ଏତିକି କଥା ରୁ ଜଣା ପଡିଲା ଆଉ ଆପଣଙ୍କୁ ଅଣ୍ଡା ଫଣ୍ଡା ଖାଇବାକୁ ଭଲ ଲାଗେ।
ନା ମୁଁ ସେଇରା ବି କିଛି ଖାଉନି ମାନେ ମୁଁ ସାନ ବେଳେ ଖାଉଥିଲି। କିନ୍ତୁ ମୁଁ ଏବେ ସବୁ ଛାଡ଼ି ଦେଇଛି ମାନେ
ଆମିଷ ଖାଉନାହାନ୍ତି।
ନା ମାନେ କଣ ହେଇଛି କି ସାନ ବେଳେ ମୁଁ ବହିରେ ମାନେ ପଢିଥିଲି କି କୁକୁଡା ଅଣ୍ଡା ଦିଏ ମୁଁ ଭାବିଲି କି କୁକୁଡ଼ା ପେଟରେ ଅଣ୍ଡା ଅଛି ତ ଆମ ଘରକୁ କୁକୁଡା ଅଣା ହେଇଥିଲା ତ ତାକୁ କାଟୁଥିଲେ ବାବା ମୁଁ ଯାଇଥିଲି ଦେଖିବା ପାଇଁ ତ ସେଥିରୁ ଅଣ୍ଡା ନ ବାହାରିକି ସେଇଠୁ ପୁଟା ରକ୍ତ ସବୁ କିଛି ବାହାରିଲା। ତ ମତେ ଅପରିଷ୍କାର ଲାଗିଲା ସେଇଟା। ତ ମୁଁ ଦେଖିକି ସେଇଟାକୁ ଆଉ ସବୁ ଧୀରେ ଧୀରେ ଛାଡିଦେଲି ଖାଇବା।
ଆଛା ଆଛା ଠିକ ଅଛି ଆପଣ ଛାଡିଦେଲେ କିନ୍ତୁ ଦେଖନ୍ତୁ ଅଣ୍ଡା ଏବଂ ଚିକେନରେ କିଛିଟା ପୋଷକ ତତ୍ଵ ରହିଥାଏ ଯୋଉଟା କି ଦେହ ପାଇଁ ଆମର ବହୁତ ଭଲ। ବୁଝିଲେ ନା ଦେଖନ୍ତୁ ଅଣ୍ଡାରେ ଆମର ଚିକେନ ରେ ବିଭିନ୍ନ ପ୍ରକାର ଆମିନ ଏସିଡ଼ ବୁଝିଲେ ବିଭିନ୍ନ ପ୍ରକାର ପ୍ରୋଟିନ ରହି ଥାଏ ଯୋଉଟା କି ଆମର ଦେହରେ ଖାସ କରିକି ଆମ ହାଡ ପାଇଁ ଏବଂ ମସଲ ପାଇଁ ବୁଝିଲେ ମାଂସ ପେଶୀ ପାଇଁ ବହୁତ ଭଲ ହୁଇଥାଏ। ଆପଣ ଖାଉନାହାନ୍ତି ଠିକ ଅଛି କିନ୍ତୁ ତାର ପୁରଣ ପାଇଁ ସାଧାରେ ଆପଣ ଯେମିତି କି ସୋୟାବିନ ବଡ଼ି ଖାଇ ପାରିବେ ପନିର୍ ଖା ପାରିବେ ବୁଝିଲେ କ୍ଷୀର ପି ପାରିବେ। ତାମାନେ ଯାଇକି ସେ ସେଇଟା କଲେ ହିଁ ଆପଣଙ୍କର ବଡିରେ ଦେହରେ ଯାହା ବିି ପୋଷକ ତତ୍ଵ ର ଅଭାବ ଥିବ ସେଇଟା ଖାଇଲେ ହିଁ ଆପଣଙ୍କର ପୋଷକ ତତ୍ଵ ଟା ତାର କମିଟା ପୂରଣ ହବ ବୁଝିପାରିଲେ ନା। ଆପଣ ଚେଷ୍ଟା କରନ୍ତୁ ସେଇଟା ଖାଇବା ପାଇଁ ବୁଝିଲେ।
ଆଜ୍ଞା ଚେଷ୍ଟା ତ କରୁଥିଲି ମଝିରେ କିନ୍ତୁ ଖାଇ ପାରୁନି କଣ କରିବି।
ହୁଁ ହୁଁ ହୁଁ ହୁଁ ଆଉ ଆପଣଙ୍କୁ କଣ ଭଲ ଲାଗେ? ଚାଟ୍ ଗୁପଚୁପ୍ ଯେମିତି ହେଇଗଲା ଏଗୁଡାକ ଭଲ ଲାଗେ।
ମତେ ସବୁଠୁ ପ୍ରିୟ ତ ମଞ୍ଚୁରିଆନ ମତେ ଭଲ ଲାଗେ।
ଆଛା ମଞ୍ଚୁରିଆନ ବନେଇବାର ଜାଣିଚନ୍ତି?
ନା ଜାଣିନି ଆପଣ ଜାଣିଛନ୍ତି କି?
ହଁ ମୁଁ ଗୋଟେ ଆପଣ କହୁଛି ମୁଁ ଗୋଟେ ପୁଅ ପିଲା ହେଲେ ବି ମତେ ଖାଇବାର ବହୁତ ସାରା ଜିନିଷ ବନେଇ ଜଣା। ପ୍ରାୟତଃ ଆପଣ କହିପାରିବେ ସବୁ ପ୍ରକାର ବ୍ୟଞ୍ଜନ ବନେଇବାର ମତେ ଜଣା। ବୁଝିଲେ ମଞ୍ଚୁରିଆନ ବନେଇବା ଟା ବହୁତ ସହଜ ଆପଣ ପତ୍ରକୋବିକୁ ଆଣିବେ ଭଲ ଭାବରେ ଧୋଇ ଦେଇ ବହୁତ ଛୋଟ ଛୋଟ କାଟିବାକୁ ପଡିବ ଛୋଟ ଛୋଟ କାଟିଲେ ତାପରେ ସେଠି ଆପଣ ଟିକେ ଲୁଣ ଲଙ୍କା ଅଦା ରସୁଣ କ ଫୁଟା ରଖିଥିବେ ସେଇଟା ପକେଇବେ ତା ସହିତ ଟିକେ ଆମର ମକା ପାଉଡର ଯୋଉଟା କି କର୍ଣ ଫ୍ଲୋର କୁହାଯାଏ ସେଇଟା ଟିକେ ପକେଇବେ ବୁଝିଲେ ସେଇଟା ପକେଇ ଏବଂ କିଛି କିଛି ମଇଦା ପକେଇ ସେଟାକୁ ଛୋଟ ଛୋଟ ବଲ ବନେଇ ବୁଝିଲେ ବୋଲାକାର ଦେଇ ସେଟାକୁ ପ୍ରଥମେ ଟିକେ ଛାଣିବାକୁ ପଡିବ ବୁଝିଲେ
ହଁ
ଟିକେ ଛାଣିଦେବେ ପୁଣି ଆପଣଙ୍କୁ ସେଇଟା ଛାଣିବା ହେଇସାରିଲା ପରେ ଗୋଟେ ଆଉ ଗୋଟିଏ କଡ଼େଇରେ ଆପଣ ପିଆଜ ଲଙ୍କା ଏବଂ ଯାହା ଯାହା ଆବଶ୍ୟକ ସାମଗ୍ରୀ ସୋୟା ସସ୍ ହେଇଗଲା ଟମାଟୋ ସସ୍ ହେଇଗଲା ଏଗୁଡାକୁ ସବୁ ପକେଇ ଗୋଟେ ଆପଣଙ୍କ ଗୋଟେ ଝୋଳ ଟାଇପ ର ଗୋଟେ ପ୍ରସ୍ତୁତ କରିବେ ବୁଝିଲ
ହଁ
ରାଶି ଚାହିଁଲେ ରାଶି ପକେଇ ପାରିବେ ବୁଝିଲେ ଏଇଭଳିଆ ପକେଇ ଆପଣ ପ୍ରସ୍ତୁତ କରିବେ ଏବଂ ଯୋଉ ଆପଣ ବନେଇଥିବେ ପୂର୍ବ ପ୍ରସ୍ତୁତ ସେଇଗୁଡାକୁ ସେଇ ଭିତରେ ପକେଇଦେବେ ହେଇଗଲା ଆପଣଙ୍କର ମଞ୍ଚୁରିଆନ ରେଡି ଆଉ କଣ ଏ ତ ବହୁତ ସହଜ
ଆପଣ ତାହେଲେ ଘରେ ବନେଇଛନ୍ତି
ମତେ ମୁଁ ଏମିତି କେତେବେଳେ କେମିତି ବିରକ୍ତ ହେଲେ ବେଳେ ବେଳେ ବନେଇଥାଏ ପ୍ରାୟ ବନେଇକ ଖାଇବାକୁ ହିଁ ସବୁ ଜିନିଷ ପସନ୍ଦ କରୁ ଝ ଆଉ ଆପଣଙ୍କୁ ବୁଲିବା ପାଇଁ କୋଉଠି ଜାଗା ଭଲ ଲାଗେ କୁଆଡେ କୁଆଡେ ଯାଇଛନ୍ତି
ହଁ ମତେ ଟିକେ ବୁଲିବା ପାଇଁ ପାହାଡିଆ ଜାଗା ଟିକେ ଭଲ ଲାଗେ ମୁଁ ଯାଇଥିଲି ବର୍ଷା ଦିନେରେ ମଣ୍ଡା ସୁର ଯାଇଥିଲି ତାପରେ ଜି ଉଦୟଗିରି ଗୋଟେ ଅଛି ମୁକୁଳିଙ୍ଗିଆ ଜାଗା ସେଇଠିକୁ ଯାଇଥିଲି ବୁଲିବା ପାଇଁ
ଆଚ୍ଛା ଆପଣଙ୍କ ଘରଟି ସେଇଟା କେତେ ଡିଷ୍ଟାନ୍ସ ହବ କେତେ ଦୂରତା ହବ
ହଁ ବହୁତ ଦୂର ହବ ମୁଁ ତ ସେଇଠାରେ ପହଞ୍ଚିଥିଲି ତିନି ଘଣ୍ଟା ଲାଗିଥିଲା ଠିକ ରେ ବି କହିପାରିବିନି
ଆଛା ଠିକ କରଛି ନା ତାହଲେ ବହୁତ ଭଲ ଠିକ ଅଛି ଆପଣଙ୍କ ସହିତ କଥା ହ ବହୁତ ଭଲ ଲାଗିଲା ହେଲା ବର୍ତ୍ତମାନ ରଖୁଛି ମୋର କିଛି କାମ ଆସ